ହ୍ୟାଲୋ ମୋ ଭଏସ ସୁଭାଯାଉଛି।
ଆଜ୍ଞା।
କଣ କରୁଚ?
କିଛି ନାହିଁ ବାସ୍ ବସିଚି ଏଠି।
ଓହୋ ବସିଚ।
ହଁ ସେଠୀ ହଁ ଏବେ।
ଆଉ କଣ ଖାଇଲ?
ଭାତ ମାଛଭଯା।
ସକାଲୁ ସକାଲୁ ଭାତ ମାଛଭଜା।
ଆରେ ପଖାଳ ଭାତ ବା।
ଆ ରେଡି ଯୋଉ କଣ କହୁଥିଲି କହିଲ ଆଜି କମ୍ପୁଟର କ୍ଲାସ୍ ଯାଇଥିଲ?
ଆଜ୍ଞା।
କଣ ପଢା ହେଲା ଯେ?
ସି ଇଣ୍ଟରନେଟ ଆଉ ସି ଲାଙ୍ଗୁଏଜ୍ ଏ ସବୁ। ତାପରେ ଆଜ୍ଞା।
ମୁଁ କହିଲି କି ଆଜି କମ୍ପ୍ୟୁଟର କ୍ଲାସ ଯାଇଥିଲଟି।
ହଁ ଆଜ୍ଞା ଯାଇଥିଲୁ।
ଆଉ ଆଜି କଣ ପଢା ହେଲା।
ସି ଲାଙ୍ଗୁଏଜ ତାପରେ ଇଣ୍ଟରନେଟ ବିଷୟରେ। କମ୍ପ୍ୟୁଟର କୋର୍ସ ଚାଲଛି ନାଁ ସେଥିପାଇଁ।
ଓହୋ ତମର ଏଇ କଣ ତମେ ଏଇନା କଣ ପିଜି ଡିସିଏ ପଢ଼ୁଚ।
ହୁଁ ତ ଏବେ ବାସ ସରିଯିବ ତାପରେ ଏଗଜାମ ହବ। ତାପରେ ଏଣ୍ଡ। ତାପରେ ଏଣ୍ଡ ହେଇଯିବ ଆଉ କିଛି ନାହିଁ କମ୍ପ୍ୟୁଟର କୋର୍ସ ହିଁ ସରିଜିବ ନାଁ।
ଓ ତମେ ତ ଅଧା ଦିନି କ୍ଲାସ ଆସିଲ ଅଧା ଦିନି କ୍ଲାସ ଆସନି।
ଆରେ ସିଏ ପ୍ରାକ୍ଟିକାଲ ରେ ଭଲ ଲାଗେନା ଯିବାକୁ ର ସେଥି ପାଇଁ ଏମତି ଆପସେଣ୍ଟ ପଡି କି ଅଛି ଆଉ କିଛି ବି ନାହିଁ।
ପ୍ରାଟିକାଲରେ କଣ ପ୍ରୋବ୍ଲେମ୍ କି କ୍ଲାସ ଆସିବାକୁ ଇଛା ହୁଏନି?
ଏ ଜଣା ନାହିଁ ବାସ ହୁଁ। ଭଲ ଲାଗୁନି ପ୍ରାଟିକାଲରେ ଯିବାକୁ ଏଥିରେ ଠିକ୍ ଠାକ୍ ଲାଗୁଛି ତ ଏଥିରେ ବନ୍ଦ କରିବାର ନାହିଁ ଏ କ୍ଲାସ୍।
ଓ ହୋ।
ହୁଁ । ତମର ବି ତ ଚାଲିଥିଲା ନା ନାଇଁ।
ହଁ ମୋର ଚାଲିଛି ମୋର ତ ଆର ମାସରେ ଏକଜାମ ହବ ଆଉ।
ଏକଜାମ ସରିଗଲେ ତାପରେ କଣ କରିବ?
ଏକଜାମ ନୁହଁ ମୋର ତ ଏମିତି ପ୍ଲସଟୁ ଚାଲିଛି ଯୋଉଁ ପ୍ଲସଟୁ କହୁଛି ପ୍ଲସ ଥ୍ରୀ ଚାଲିଛି। ପ୍ଲସ ମୁଁ ତ କଣ୍ଟିନିୟୁ ପ୍ଲସ ଥ୍ରି ଚାଲବ ମୁଁ ଭାବୁଛି ଆଉ ଗୋଟେ କଣ କରିବା ଆଉ ମାନେ ଯଉ ଷ୍ଟେନ ଗ୍ରାଫି
ଷ୍ଟେନ ଗ୍ରାଫିଆ ସେଇଟା ଗୋଟେ କଣ? ଗଭରମେଣ୍ଟ ପୋଷ୍ଟ ନା।
ହଁ ସେଥିପାଇଁ ଟ୍ରାଏ କରିବି ସେଇଟା କାରଣ ବାହାରୁଛି ନା ତ ଏଗଜାମ ଫେଗଜାମ ହଉଛି। ତ ସେଥିପାଇଁ ଟିକେ ହଁ ଏଗଜାମ ହବ ସେ ତମେ ଷ୍ଟେଲ ଷ୍ଟେନ ବି ସେ ଗୋଟେ ଷ୍ଟେନ ଗୋଟେ ଲାଙ୍ଗୁଏଜ ତ ସେ ଲାଙ୍ଗୁଏଜ କୋଡିଙ୍ଗ ଟା ଆମେ ଶିିଖିବା ମାନେ କଣ କହିଲ ମାନେ ବିୱଟିଫୁଲ୍ ବିୱଟିଫୁଲ ର ଗୋଟେ ସିମ୍ବୁଲ୍ ଟା ଅଛି ତେଣୁ ସେ ସିମ୍ବୁଲ୍ ଟା ଶିଖିବ ହେଲେ ସିମ୍ବୁଲ ହିଁ ଟ୍ରାକ୍ ସିଙ୍ଗ କରିବ ଦରେ ଗୋଟେ ସିମ୍ୱଲ ଥିବ ସେଇଭଳି ଆଉ
କିଛି କୋର୍ସ ବି ଅଛି।
ହଁ ଷ୍ଟେନୋଗ୍ରାଫି କୋର୍ସ। ସେଇଟା ଶିକ୍ଷାକୁ ପ୍ରାଏ ପାଞ୍ଚ ବର୍ଷ ଲାଗେ।ଯଦି ଯିଏ ଜଲ୍ଦି ଶିଖିଦେଲା ଶିଖିଦେଲା କାରଣ ଆମେ ଛୋଟ ବେଳେ ପାଠ ପଢୁଛେ ଆମକୁ ଏ ବି ସି ଡି ଶିକ୍ଷିବା କେତେ ସମୟ ଲାଗିବ ତାପରେ ଆମେ ସେ ସବୁ ମାନେ ଜିନିଷ ସହିତ ଆଣ୍ଟଡ ହଉଛି ଫରେ ନା ଆମେ ଏଇ ସେ ଆମେ କଣ ଥୋଡ଼ିନା ସବୁ ସ୍ପେଲିଙ୍ଗ ଏଇ ଯାଏଁ ବି ଜଣିଛେ ଆମେ ତ ଏଇ ଯାଏଁ ବି ସବୁ ସ୍ପେଲିଙ୍ଗ ଜାଣିନେ ନା। ତ ସେଥିପାଇଁ ସେଟା ଟିକେ ଶିଖିବାକୁ ଟାଇମ ଲାଗେ ଷ୍ଟୋନୋଗ୍ରାଫି ଟା।
ତ ତା ବୋଲି କଣ ପାଞ୍ଚ ବର୍ଷ?
ପାଞ୍ଚ ବର୍ଷ ନାଇ ଯିଏ ଜଲଦି ଶିଖି ପାରିଲା।
ଆଚ୍ଛା ତାପରେ ଏକ୍ସାମ୍ ଦେଇକି ଆପ୍ଲାଏ କରିବ ତାପରେ ହେଇଗଲେ
ହଁ ଗଭର୍ଣ୍ଣମେଣ୍ ଯୋବ, ହଁ ଷ୍ଟାର୍ଟିଂ ଟା ତାର ତିରିଶ ହଜାରରୁ ଷ୍ଟାର୍ଟିଂ ହୋଉଛି।
ୱା ତିରିଶ ହଜାର ଷ୍ଟାର୍ଟିଂ।
ହଁ ହଁ ଯାହା ଲେ ଗଭର୍ଣ୍ଣମେଣ୍ ଚାକିରୀ ଦରକାର ନା ତ ଗଭର୍ଣ୍ଣମେଣ୍ ଚାକିରୀ ପାଇଁ ତ ଯାହାବି ହେଲେ ବି କରିବାକୁ ପଡିବ ନା ତ ସେଥିପାଇ ଆଉ।
ତାଲେ ପ୍ଲସ ଥ୍ରୀ ଫରେ ଗଭର୍ମେଟ ଚାକିରି ନା।
ପ୍ଲାନ୍ ତ ଅଛି ଦେଖା ଯୋଉ। କ ଯୋଉ ଭାଗ୍ୟ ଯଦି ସାଥ ଦବ ତ ତାହେଲେ ତ ଆରାମ ସେ ହବ ନା।
ତାପରେ ହେଇଗଲେ ପୁରା କ୍ୟାରିଅର ସେଟ ଟା। ଆ ଗଭର୍ମେଣ୍ଟ ଜବ ଆଉ କଣ ଦରକାର।
ହଁ ସେଇ କଥା ଗଭର୍ଣ୍ଣର ଜବ କଣ ପଡିଚି ଲୋକଙ୍କୁ ମିଳୁନି।
ହଁ ସିଏ ସମସ୍ତଙ୍କୁ ଆଉ କେମିତି ମିଳିବ ଯିଏ କରିପାରିଲା କରିପାରିଲା। ଯିଏ ନାହିଁ ନାହିଁ।
ହୁଁ ସେଇଭଳିଆ ଆଉ। ଆଉ ଆଣ୍ଟି ଆଣ୍ଟି କଣ କରୁଚନ୍ତି?
ସିଏ ଏବେ ରୋଷେଇ କରୁଛନ୍ତି।
ଆଉ ତମକୁ ବୋଧେ ମାଛ ଭାଜିକି ଦେଲେ ଏଇନା ମାଛ ତରକାରୀ କରିବ ବୋଧେ?
ହଁ ବୋଧେ ସେୟଆ କରିବି ତ ଆଉ କଣ।
ହଁ ଏଇ ମୋ ମା ମାନଙ୍କୁ ଆମର ଆମ ଘରେ ଆଜି ଚିଙ୍ଗୁଡି ହେଇଚି ବଟ୍ ମୋ ପାଇଁ ସାଧା ଆଉ।
ନା?
ନା ଆମର ଆଇଁଷ ଘରେ ଖାଇବେ ମୁଁ ତ ଖାଉନି ନା।
ଖାଉ
ମୁଁ ଛାଡି ଦେଇଚି ଆମୀଷ ମୁଁ ଆଗରୁ ବହୁତ ଖାଉଥ ଛାଡି ଦେଇଚୁ ଆଉ ଏବେ ଇଚଛା ହଉନି ଖାଇବା ପାଇଁ ଆଇଁଷ ଏବେ ପାଖାପାଖି ସାତ ମାସ ହେଇଗଲାଣି ମୁଁ ଆଇଁଷ ଖାଇନି। ଇ
ଅସୁବିଧା କଣ ଆଇଁସ ଖାଇଲେ?
ଆଇଁଷ ଖାଇଲେ ଅସୁବିଧା କିଛି ନାହିଁ ମତେ କିନ୍ତୁ ଭ ଭଲ ଲାଗିଲାନି ଆଉ ଆଇଁଷ ପ୍ରତି ମାନେ ଗୋଟେ ଘୃଣା ଆସିଲା ତ ସେଥି ପାଇଁ ମୁଁ ଖାଉନି ଆଉ।
ଓହୋ ତମକୁ ଭଲ ଲାଗେ ନା ଚଳିବ ତମ ଇଚ୍ଛା।
ହୁଁ।
ସୁନୀନା ମିର୍ଶ୍ରା।
ହଁ ଘରେ ଆଇଁଷ ହଉଚି, ଘରେ ଆଇଁଷ ହେଲେ ବାବା ମାମା ଖାଉଚନ୍ତି ମୁଁ କିନ୍ତୁ ସାଧା ଖାଉଚି ମୋ ପାଇଁ ତା ଟିକେ ଅଲଗା ଆଇଟମ୍ ହଉଚି।
ଓହୋ ସମସ୍ତଙ୍କ ପାଇଁ ଆଇଁଷ ତମ ପାଇଁ କେବଳ ସାଧା।
ହୁଁ। ସାଧା ମଣିଷ ଆଉ ସାଧା ଖାଇବା ଆଉ।
ନା ନାହିଁ ଆମର ସେସବୁ ନାହିଁ।ଯାହା ମିଳିଲେ ଖାଇଦବା।
ନା ଯାହା ମିଳିଲେ ମୁଁ ବି ଖାଉଥିଲି ଆଗୁରୁ, କିନ୍ତୁ ମାନେ ମୁଁ ଆଇଁଷ ହେଲେ ମୁଁ ବେଶୀ ସ୍ମେ ଦେଖିବି ମାନେ କଣ କହିଲ ବେଶୀ ସୁୁକୁୁମାରି ମାନେ ମୁଁ ଆଗରୁ ପ୍ରବଳ ଆଇଁଷ ଖାଉଥିଲି।
ଆଚ୍ଛା ଆଚ୍ଛା।
ଖାଇଲି ସୋମବାର କଣ ମଙ୍ଗଳବାର କଣ ବୁଧବାର କଣ ଗୁରୁବାର କଣ ଶୁକ୍ରବାର କଣ ଶନିବାର କଣ ସବୁ ବେଳେ ଖାଇଲି। ତ ଖାଇଲି ଖାଇଲି ତାପରେ ଇଚ୍ଛା ହେଲାନି ଖାଇବା ପାଇଁ
ଗୁରୁବାର ମଙ୍ଗଳବାରି ସୋମବାରି।
ହଁ ସବୁବେଳେ ଖାଇଲି ତାପରେ ଏବେ ଆଉ ଖାଉନି।
ହଁ ମନଇଛା। ହଁ ଚଳିବ କିଛି ଅସୁବିଧା ନାହିଁ ଆଇଁଷ ଖାଅ ନିରଷ ଖାଅ।
ହୁଁ ସେଥିପାଇଁ ଆଇଁଷ ମାନେ ଯଦି ମନ୍ଦିରରେ ବି ଯଦି ଭୋଜି ହଉଛି ମୁଁ ଆଗ ଖୋଜୁଛି ମନ୍ଦିର କେମିତି ଯିବି ମନ୍ଦିରରେ ଟିକେ ଭୋଜି ଭୋଜି ଖାଇବି କାହିଁ କହିଲ। ଆଇଁଷ ଆଇଁଷ ଖାଉନି ନା ତ ମନ୍ଦିର ଖାଇବା ଟେ ଟିକେ ଅଧିକ ପ୍ରିଫର କରିବି ଖାଇବା ପାଇଁ ଆଉ।
ଓହୋ।
ହୁଁ ଏଇଭଳିଆ ଆଉ।
ଉ କିଛି ନାହିଁ
କରି ଗଲେଣି ହେରି କାମକୁ ତମ ତ ବିଜିନେସ କୁଦା ବିଜିନେସ
ହୁଁ ତମର ବି ତ ବିଜନେସ।
ହଁ ଆମର ବିଜନେସ୍ ଆମର ତ ବାବା ଅଣ୍ଡର ଅଛନ୍ତି। ମୋ ବାବା ମାନେ ମୋ ଦାଦାଙ୍କ ଅଣ୍ଡରେ ଅଛନ୍ତି ନା।
ଆଛା ତାଙ୍କ ଅଣ୍ଡରରେ ତାଙ୍କର ବି ବିଜିନେସ କଣ?
କାହାର ମୋ ଦା ମୋ ଦାଦା ଖାଲି ସିଏ ଏସ୍ ବି ଆଇ ବ୍ୟାଙ୍କ ରେ ମାନେ କଣ୍ଟ୍ରାକ୍ଟର ଅଛନ୍ତି।
ଆଚ୍ଛା ଏସ୍ ପି ଆଇ ବ୍ୟାଙ୍କର କଣ୍ଟ୍ରାକ୍ଟର।
ହୁଁ ଆମର ଯେଉ ୟୁନିଟ ୱାନ ଅଛି।
ୟୁନିଟ୍ ୟୁନିଟ ୱନ୍ ଅହ।
ଆ ହଁ ହଁ ଆଉ ତାପରେ ଆଉ ଦାଦା କହୁଛନ୍ତି କହିଲ ଯୋଉ ଆମର ଯୋଉ ଯୋଉ ହାଉସ ଏକ୍ସଚେଞ୍ଜ କଲେ ଯୋଉ ପ୍ୟାକିଂ ଫ୍ୟାକିଂ ହଉନି ଜିନିଷ?
ହୁଁ।
ଦାଦା ଏବେ ସେଇଟା ବି ମାନେ କରାକଡି କରୁଛନ୍ତି କଣ୍ଟାକ୍ଟ ନଉଛନ୍ତି କି ହାଉସ ବଗେରା ଏକ୍ସଚେଞ୍ଜ ବେଳେ ଯୋଉ କେମିତି ଭଲସ ଡେଲିଭରି ହବ ଜିନିଷ ଯାକ ପ୍ୟାକିଂ ହେଇକି ତ ସେଇଟା ବି ଦାଦା ବୁଝାବୁଝି କରୁଛନ୍ତି। ତ ବାଦ ଦାଦାଙ୍କୁ ତାଙ୍କ ଶଶୁର ଦେଇଥିଲେ ଏଇ ଯୋଉ ଦୋକାନ ଟା। ତ
ତ ତା ତମ ଦାଦାଙ୍କର ଶ୍ୱଶୁର ଦେଇଥିଲେ ଦାଦାଙ୍କୁ।
ହଁ ତ ମୋ ଦାଦା ମୋ ବାପା ମୋ କକାଙ୍କୁ ରଖିଦେଇଛନ୍ତି ଏଇଥିରେ।
ଓ ସମସ୍ତେ ଗୋଟାଏ ଜାଗାରେ ବଢିଆ।
ହୁଁ ଏଇଭଳିଆ ଆଉ ଚାଲିଛି ଆଉ ସୁଖେ ଦୁଃଖେ।
ହଉ କିଛି ତ ଅଛି ଭଲ କିନ୍ତୁ। ଶଶୁର ଦେଇଦେଲେ ୱା।
ହଁ ତମେ ବି ଟିକେ ସେଇଭଳିଆ ଖୋଜ କଲେ ତମକୁ ମିଳିଯିବ ସେମିତିଆ ପ୍ରବଳ।
ସେମିତି କଲେ ଭଲ ହବନା ସେଟା ବୋ ସାରା ପଇସା ମିଳିଯିବ ବିଜନେସ୍ ଖୋଲିଯିବ ଗଲା କିଛି କରିବା ଦେବ କାର ନାହିଁ।
ପୁରା ସେଟ ଆଉ।
ହଁ ଗୋଟେ ଶଶୁର ସେମେତିଆ ମିଳିବା ଦରକାର ନା।
ହୁଁ ଏଇ ଯୋଉ ଗୋଟେ ଗୀତଟେ ନାହିଁ ଏଇ ଯୋଉ ଶଶୁର ଘରେ ଜିନ୍ଦାବାଦ ର।
ହୁଁ ହୁଁ ସଭ୍ୟସଚୀ ର।
ହଁ ହଁ ଶୁଣିଛଟି?
ହଁ ଦେଖିଛି ବୋଧେ ସେ ଫିଲ୍ମ ଟା।
ହଁ ସେଇ ଫିଲ୍ମରେ ଯେମିତି ଆଉ ଶଶୁର ଘର ଯାଇକି ଲାଇଫଟା କେନ୍ତି ସେଟ ହେଇଗଲା। ସେଇ ଟାଇପର ଆଉ।
ଏଇଭଳିଆ ଆଉ।
ହଁ ତମର ବି ସେଇ ଗୋଟେ ଆସିବ ଭଲ ଶଶୁର ଚିନ୍ତା କରନି।
ଥୋଡ଼ିନ ଆମକୁ ଦବାକୁ ପଡିବ ଥୋଡିନ ଆମେ ଆଣିବୁ।
ଆରେ ସିଏ କିଛି ଦବାକୁ ପଡିବନି।
ଆଉ।
କଣ ଦବାକୁ ପଡିବ ଝିଅ ବୋଲି।
ହଁ।
ହଁ ତାହେଲେ ତମ ବାପା ଦେବେ ଆଉ ନିଅ ବିଜନେସ୍ ନିଅ।
ମୁଁ ବାପାଙ୍କ ବିଜନସ ନାହିଁ ମୁଁ ବାପାଙ୍କ ତ ବିଜନେସ ନାହିଁ ମୁଁ ବାପା କଉଠୁ ଦେବେ।
ହଁ ତାହେଲେ କିଛି ମିଳିବନି ତାଙ୍କୁ ଆଉ କଣ।
ସେଇଥିରୁ ନାଇଁ ସେଇଥିରୁ କିଛି ନାହିଁ ସେମିତି।
ଚଳିବ ସେ ନିଜର ଥିବ ତାଙ୍କର କିଛି ଅସୁବିଧା ନାଇ।
ଯଦି ଖୁଦକା ତମର ଭଳିଆ ଆମର ଯଦି ଖୋଦକା ବିଜନେସ ଥାନ୍ତା ତାହେଲେ ସେମତି କିଛି ଗୋଟେ ହେଇଥାନ୍ତା। ଖୁଦକା ବିଜନେସ ନାଇ।।
ଖୁଦକା ନିଜର ନା ତ ନିଜେ ବନେଇଦବା ତାହେଲେ। ମୁଁ ବି ଭାବୁଛି କଣେ ବିଜନେସ କରିବି ହବନି।
ହଁ।
ହଁ ନକରିବାକୁ ପଡ଼ିବ ପଇସା ପତ୍ର ଦରକାର ତା ପାଇଁ। ତାପରେ ଗୋଟେ ବିଜନେସ ଭାବିବା ବି ଦରକାର। କଣ କରିବା ତାପରେ ସିନା କରାହେବ।
ଭାବିକି ରଖ ତାପରେ ଏବେ ତ ପ୍ଲ ଥ୍ରୀ ସଇଲାଣି ରେଜଲଟ ବାହାରିଲାଣି ଏବେ କ ପିଜି ଫିଜି କରୁନ?
ନା ପିଜି ହବନି ଏନା।
କହିଁକି?
ହଁ ମତେ କାଇଁ ଲାଗୁନି ହେଲା ଭଳିଆ ତ। ଆଗା ହଁ ସେଗୁଡ଼ା ଟ୍ରାଏ କଲେ ହବ।
ହଁ।
କିନ୍ତୁ ସେ ପୁଣି ପିଜିରେ କେତେ ବର୍ଷରେ ଲାଗିବ?
ପିଜିି।
ଆଜ୍ଞା।
ପିଜି। ପିଜି ଦି ବର୍ଷ ତମର ଦି ବର୍ଷ ନୁହଁତ ତମର ତିନି ବର୍ଷ ପିଜି। ନାଁ ନାଁ ତମର ଦି ବର୍ଷ ପିଜି ଆମର ବର୍ଷେ ପିଜି।
କେମିତି?
କାହିଁନା ଆମେ ଚାରି ବର୍ଷ ପ୍ଲସ ଥ୍ରୀ କରିବୁ ନା ତ ବର୍ଷେ ଆମର ପିଜି।
ଓ ଆଚ୍ଛା ମୋର ତିନି ବର୍ଷ ହେଲା ବୋଲି ମୋର ଆଉ
ହଁ।
ତ ଟୋଟାଲ ପାଞ୍ଚ ବର୍ଷ କିନ୍ତୁ ଏଠି ଅଧିକା ଗଲେ ସେଠି କମ କରିବାକୁ ପଡିବ। ଆ ତ ର କଣ ଆଠଟା ସେମିଷ୍ଟାର।
ହଁ।
ପ୍ଲସ୍ ଥ୍ରୀରେ ଆଠ ସେମିଷ୍ଟର?
ହଁ।
ଆଉ ସେଥିରେ ଦିଟା?
ହୁଁ ହଉ ଦଶ ମିନିଟ ହେଇଗଲାଣି ମୁଁ ରଖୁଛି ଆଉ
ଆଜ୍ଞା ଦେଖିଲ ଟାଇମ ତ